ହୁଁ କଣ କରୁଛ। ଏଇ ବସିଥିଲି। ଆଛା ଭଲ ଅଛ।
ହୁଁ ତମେ କେମିତି ଅଛ।
ହୁଁ ମୁଁ ବି ଭଲ ଅଛି ଆଉ କଣ ଖାଇଥିଲ।
ଥିଲେ ନା କଣ କରୁଥିଲେ।
ହଁ ସକାଳୁ ଏଇ ଡି କରୁଥିଲି ସେଲ୍ଫ ଷ୍ଟାଡି। ହୁଁ। ପଢୁଥିଲି ଆଉ ତମେ କଣ ପଢାପଢି କରୁଛ।
ନାଇଁ ମ ସକାଳେୁ କହୁଥିଲି ସକାଳୁ ଟିକେ କାମ ଚାଲିଥିଲା ଗାର୍ଡେନ ରେ। ଆମ ହଷ୍ଟେଲରେ ଟିକେ କ୍ଲିନ କରିଥିଲେ ତ। ଆଉ ଖାଇ। ମୁଁ ସକାଳ ଏଠିିକ ପଢିବି କାହିଁକି ଲେଟ୍ ହିଁ ଉଠିବି ଦିନ।
ଓହୋ ତମେ କଣ କରୁଛ କୋର୍ସ ମାନେ।
ହୁଁ
କଣ କହିଲ ପିଜି।
ସିଟି ସିଟି କରୁଛି ମୁଁ। ଆ ବଟିର୍ସ ଉପରେ ପଥିଲ।
କଣ କହିଲ।
କହିଲି ତମେ ତେ ବାଟନୀ ଅନର୍ସ।
ହଁ। ହ।
ଦଏନ୍ କଲେଜରେ ପଢୁଛ ତ।
କଣ କହିଲ।
କଲେଜରେ ରତ।
ନାଇଁ ନାଇଁ ମୁଁ ବି ଭି ନ କହୁନି ଏପଟ କୁଶଳେଶ୍ଵରରେ ଆମର ଏପଟ ଲୋକାଲ କଲେଜରେ ଗୋଟେ କରୁଛି। ଲୋକାଲ ନୁହେଁ ଡିଡି କଲେ।
ଏହୁଈ।
କେଉଁଝର।
ହୁଁ ଆଉ କଣ ଖାଇଛ କଣ?
କିଛି ନାଇହିଁ ଛତୁଆ ଖାଇଛି ମୁଁ ତ ଆଉ
ଛତୁଆ ତ ଦେହ ପାଇଁ ଭଲ ଆଉ ହସ୍‌ ଟେଲ ଲାଇଫ ରେ ଛତୁଆ ହିଁ ଭଲ।
ନାଇଁ ମ ଆମର ଅ ବ୍ରେକଫାଷ୍ଟ ଦିଆ ଯାଏ ଗ୍ୟାସ ଯେବେଠାରୁ। ପ୍ରୋବଲେମ ହେଲାନି ଗ୍ୟାସ ମିଳୁନି ତ ଆମର ବ୍ରେକଫାଷ୍ଟ ଟା ପୁରା ଅଫ୍ କରି ଦେଇଛ ନ୍ତି ଆମେ ସକାଳୁ ଯଦି କିଛି କିଣ କି ଖାଇବୁ ନହେଲେ ଛତୁଆ ଖାଇବୁ ଆଉ।
ଓହୋ।
ଏମିତିରେ ତ ଗୋଟେ ଗୋଟେ ଦିନ ଆମକୁ ମିଲ୍ ମଗେଇକି ବି ଖାଇବାକୁ ପଡେ। ହଁ ଗ୍ୟାସ୍ ପ୍ରୋବ୍ଲେମ୍ ପାଇଁ କି ହିଁ ତମେ କଣ ଖାଇଥିଲ?
ମୁଁ ମୁଁ ଏ ସକାଳୁ ଖାଇଥିଲି ଦହିବରା ଖାଇଥିଲି।
ଦହିବରା।
ହୁଁ ଲଞ୍ଚ ଲଞ୍ଚ କଁ ଖାଇବା ସିଏ ପଖାଳ ପଖାଳ ସହିତ ଦେଖିବା ଚିକ୍ କେନ୍‌ କସା ଆ ଭଜା ଭୁଜି କଣ କରିବ ମାମା। ଆଉ ଲଞ୍ଚରେ ଆଜି ତମ ହଷ୍ଟେଲ ରେ କଁ ହବ?
ହଁ ଆମର ନନ ଭେଜ ରେ ହବ ମାଛ ଭେଜ ରେ ହବ ପନିର ଆଜି।
ଅ ତମେ ଭେଜ ଖାଇବ ନା ନ ନନ ଭେଜ।
ନାଇଁ ମୁଁ ନନଭେଜ ପକେଇଛି ମତେ ମାଛ ପସନ୍ଦ ମୁଁ ନନଭେଜ। ଖାଇବି।
ଆଛା ଭଲ ଆଉ କେତେବେଳେ ଦଉଥିବେ ସେଇ ବୋଧେ ୱାନ ଟୁ ପି ଏମ ରେ। ଦଉଥିବେ।
ହଁ ଗୋଟେ ବାଜିଲେ ହିଁ ଦେଇ ଦଉଛନ୍ତି। ଗୋଟେ ଛୁ ଟି ଦିନରେ ବି ବେଳେ ବେଳେ ମାନେ ନନ ଭେଜ ଟାଇମ ରେ ଟିକେ ଅ ୱାନ ଆୱାର କି ହାପେନ ଆୱାର କେତେ ଲେଟ ହବ ନହେଲେ। ଯଦି ହାଇଏଷ୍ଟ ହବ ଦୁଇଟା ବାଜି ଯିବ କି କଣ।
ଉୁଁ ହୁଁ ଆଉ ଦଶରାରେ ରେ ଘରକୁ ଆସୁଛ କି ନାଇଁ?
ହଁ ଦଶହରା ରେ ଯିବି ଦଶହରା ରେ ତ ଗୋଟିଏ ଛୁଟି ଆସିଛି ତା ପରେ ପୁଣି ନୂଆ ଇଅର ଛୁ
ଦଶହରା ତ ସେପଟ। କୋଉଢି କି ଯିବ ବୁଲିବା ପାଇଁ ଏବେ ଢେ଼ଙ୍କାନାଳ ରେ ଭଲ ହ ହୁଏ।
ଢେଙ୍କାନାଳ ହଁ ଢିଙ୍କାନାଳ ରେ ମୋ ମାଉସୀ। ଘର ମୁଁ ଯାଏ ସେଠି ମାନେ ଦଶରା ଦେଖିବା ପାଇଁ ଭଲ ଲାଗେ। ଆଉ ଏମିତି ଭୁବନ ରେ ତ ଭୁବନ ରେ ତ କଣ ବଳଦ ନେଇ କରନ୍ତି ସେଠି ବି ନୁଆ ଦେଖିବା ପାଇଁ। ଗୋଟେ ଗୋଟେ ଥରେ ଯାଇଛି ଆଉ।
ଆଚ୍ଛା ହଁ। ହଁ ଆମ ତ ଏଇ ମା ଆମ ଗାଁ ରେ ହିଁ ଦଶହରା ଠାକୁର ମାଙ୍କୁ ପୂଜା କରାଯାଏ ଆମ ଗାଁରେ ଅ ପାଲା ବି ହୁଏ ମାନେ ଠିଆ ପାଲା ତିନି ଦିନ ହୁଏ।
ଦଶହରା ରେ।
ହଁ ଦଶହରା ରେ ଆମ ଗାଁ ରେ ହିଁ ଦେବୀ ମାଙ୍କୁ ଆମେ। ପୂଜା କରୁ ଆମ ଗାଁରେ ହିଁ ଦଶହରା ପା କରାଯାଏ। ବଡ ଆକାରରେ କରାଯାଏ ‌। ହଁ ସେଇଥିପାଇଁ ଆମେ ଦଶରା ରେ ଯାଉନା କୁଆଡେ ଦଶରା ରେ ଆମ ମାନେ ଆମ ଗାଁକୁ। ତା ତା ଆସନ୍ତି ଆଉ ମାନେ ଯେ ସବୁ ଝିଅ ଝିଆଣି ବାହା ହେଇଥିବେ ସେ ସବୁ ଆସନ୍ତି।
ହଁ ଭଲ ଲାଗେ ଦଶହରା ରେ ମାନେ ରିଲେଟିଭସ ଆସିବେ ଘରକୁ। ବୁଲାବୁଲି କରିବା ପାଇଁ କି ତମର ରାବଣ ପୋଡି ହୁଏ କି?
ଖିନି ନା ଯାଇଁଙ୍କି କରୁଥିବେ ମୁଁ ଜାଣିନି। ରାବଣ ପୋଡି ଟା କରନ୍ତି ଏପଟ ଭୁବନ ସାଇଟ୍ ଢେଙ୍କାନାଳ ସାଇଟ୍ ରେ କରନ୍ତି ଭଲ।
ହଁ ସେଠି ତ ବଡ ହୁଏ ମୁଁ ମାଉସୀ ଘର ବି ସେଠ ଠିକି ବି ମୁଁ ଯାଏ ରାବଣ ପୋଡି ହିଁ ଦେଖିବା ପାଇଁକି ଯାଏ ବହୁତ ମାନେ ଢେଙ୍କାନାଳ ନୋ ବେଶୀ ଫେମସ ଦଶହରା ଟା ସ ସବୁ ଆଡେ ସବୁ ଜାଗାରେ ରାବଣ ପୋଡିଟା ଭ
ସେଠି ଦଶହରା ଫେମସ ଏପଟେ କେଉଁଝର ରେ କାଳୀ ପୂଜା।
ହ କେଉଁଝର ଯାଜପୁର ରେ ବି କାଳୀ ପୂଜା।
ଯୋଉ ଟାଉନ ବହୁତ ଭଲ ମେଢ ପୁରା ଲାଗି ଲାଗି ଲାଗି ଲାଗିି ମେଢ କରିଥିବେ।
ବେଶୀ ଭଷାଣି ଭୋ ପୂଜାରେ ପୂଜା ବୁଲିବାକୁ ଭଲ ଲାଗେ ବେଶୀ ବସାଣି ଦେଖିବାକୁ ଭଲ ଲାଗେ ଅଘୋରି ଆସୁଥିବେ ସେ ସେ ଯାହା ବେଶୀ ଅଘୋରି ହିଁ ଦେଖିବାକୁ ଭଲ ଲାଗେ।
ଯାଜପୁର ରୋଡରେ ମୁଁ ଯେତେବେଳେ ଥିଲି ଆମେ ଯାଇଥିଲୁ ଦେଖିବା ପାଇଁ ବଟ୍ ଆଉ ହଷ୍ଟେଲରେ ଥୋଡି ନା ଆମକୁ ଛାଡିବେ ଭସାଣି ଦେଖିବା ପାଇଁ।
ଆଚ୍ଛା ତମେ କୋଉ ଇୟର ରୁ ହଷ୍ଟେଲରେ ରହିଥିଲ ମୋତେ କହିବ କୋଉ ଇୟର ରୁ କୋଉ ଇୟର?
ଟୁ ଥାଉଜେଣ୍ଟ ଟ୍ୱଣ୍ଟି ଥ୍ରୀ ରୁ ଟୁ ଥାଉଜେଣ୍ଟ ଟ୍ୱଣ୍ଟି ଫୋର।
ଟ୍ୱଣ୍ଟି ଫୋର ଭିଏନ ହଷ୍ଟେଲରେ ରହିଥିଲ?
ହଁ। ଭିଏନ ହଷ୍ଟେଲ ରେ ନୁହେଁ ଭିଏନ ରେ ମୁଁ ପଢ଼ନଥିଲି କ୍ୟାରିୟର ପଏଣ୍ଟରେ।
ଓ କ୍ୟାରିୟର ପଏଣ୍ଟ ରେ।
ବଳ ସାର ଙ୍କୁ ଜାଣିଥିବ?
ବଳ ସାର କିଏ କହିଲ?
ସେ କାରିୟର ପଏଣ୍ଟ ର ମାନେ ସେ ବୁଝାବୁଝି କରୁନାହାନ୍ତି ନା କାରିୟର ପଏଣ୍ଟରେ।
ଜଣେ ମ୍ୟାଡାମ ଥିଲେ ମୁଁ ତାଙ୍କୁ ଜାଣିଛି ଯେତେବେଳେ ଫାଷ୍ଟ ଫାଷ୍ଟ
ହଁ ଅମ୍ବିକା ଅମ୍ବିକା ବୋଧ ଅମ୍ବିକା ମ୍ୟାମ୍
ହଁ ପତଲା ହେଇକି ଛୋଟ ଟିକେ ହାଇଟ୍ ଛୋଟ
ହୁଁ ହୁଁ ଅମ୍ବିକା ମ୍ୟାଡାମ ସିଏ କଳା ହେଇକି ତ?
ହଁ।
ହଁ ସେ ତ ଆମ୍ବିକା ମ୍ୟାମ ତାହେଲେ ତମେ ବୋଧେ ଆମ ଉପର ବ୍ୟାଚ ବୋଧେ। ମାନେ ଯାଇଥିବ ତମେ କେତ କେ କୋଉ ଇୟର ଯାଇଥିଲ?
ମୁଁ ବୋଧେ ଟ୍ୱଣ୍ଟି ୱାନ କି କେବେ ଯାଇଥିବି। ଦୁଇ ହଜାର ଏକୋଇଶି କିମ୍ବା ସେ ବାଇସି ନା ନା ନା ନା ନା ବାଇସି ନୁହଁ ଓ ଦୁଇ ହଜାର ବାଇଶି କିମ୍ବା ତେଇଶି ରେ ମୁଁ ଯାଇଥିଲି। ଦୁଇ ହଜାର ପଚିଶ ରେ ପରା ମୋର ପାସ୍ ଆଉଟ୍ ହେଲା ପ୍ଲସ ଥ୍ରୀ ରେ।
ଆଚ୍ଛା। ତାହେଲେ ତମେ ଜାଣିଥିବ ତ ପ୍ରୀତି ଦିଦି ହେରିକା ଙ୍କୁ? ଜାଣି ନ ଥିବ ବୋଧେ
ନାଇଁ। ମୁଁ ଏଣ୍ଟ୍ରାନ୍ ଦେଇ ଥିଲ ମୁଁ ଯାଇଥିଲି ଡେମୁ କ୍ଲାସ କରିବା ପାଇଁ କି ତାପରେ ଆଉ ବୁକ୍ ଆଉ ଏଟା ନେଇଆସି
ହଁ ଫାଷ୍ଟ ଫାଷ୍ଟ ଏଣ୍ଟ୍ରାନ୍ସ କରୁଥିଲେ ମାନେ କରିକି ମାନେ ଇଏ କରୁଥିଲେ ତାପରେ ହୁଁ ଏବେ ଆଉ ଏଣ୍ଟ୍ରାନ୍ସ କରୁଛନ୍ତି କି ନାଇଁ ମୁଁ ଭଲସେ ଜାଣିନି ସେ
ପଢାପଢି ସେଇଠି କେମତି ହଉଥିଲା ମୁଁ ତ ପଳେଇ ଆସଥିଲି।
ହଁ ପଢାପଢି ଠିକ ଠାକ ଚାଲିଥିଲା ମାନେ ଟିକେ କେମିଷ୍ଟ୍ରି ଟା କେମ ଷ୍ଟ୍ରି ସାର୍ ଏତେ ଭଲ ନଥିଲେ ବଟ ବ ନି ସରି ବାୟୋଲୋଜି ଆଉ ଫିଜିକ୍ସ ଆ ଦିଜଣ ସାର୍ ଭଲ ଥିଲେ। ବାଲେଶ୍ଵର ତ ଆମ ଓଡିଶାର।
ମୁଁ ସେ ବାହାରୁ ଆସିଥିଲେ ସେତେବେଳେ ଆମୁକୁ ସବୁ ଟିଚର ମାନେ। ଏ ମୁଁ ସେ ଡେମୋ କ୍ଲାସ କରିବାକୁ ଯାଇଥିଲି।
ହଁ ବାହାରୁ ତ ଆସନ୍ତି ଆମର୍ ଫିଜିକ୍ସ ସାର୍, କେମିଷ୍ଟ୍ରି ସାର୍ ସେ ତ ବାହାରୁ। କେମିଷ୍ଟ୍ରି ସାର୍ ବୋଧେ ବିହାରରୁ।
ହଁ ହଁ ହଁ କେମିଷ୍ଟ୍ରି ସାର୍।
ହଷ୍ଟେଲ ଟା ଏପଟ ଫା-ଫାଷ୍ଟରେ ଥିଲା ଏବେ ଏପଟୁକୁ କରିଦେଲେ। ଆମେ ଯେତବେଳେ ଫାଷ୍ଟ ଯାଇଥିଲୁ ହଷ୍ଟେଲ ଟା କୋଉଠି ଥୁଲା କହିଲ ପ୍ରୟାସ।
ପ୍ରୟାସ ଠୁ ଗାନ୍ଧୀ ଆଇ ଜିି ଆଇ ଟି
ହଁ ହଁ ସେଇ ସେଇ ଭିତର ଆଡେ ପ୍ରୟାସ ପଛପଟଟା ତ। ସେ ଟିକେ ଜଷ୍ଟ ଆଗକୁ ଯିବ ବାଁ ସାଇଟରେ।
ହଁ ମୁଁ ଯାଇଥିଲି ମୁଁ ହଷ୍ଟେଲ ଦେଖିଥିଲି।
ହୁଁ ଆମେ ବି ସେଇଠି ରହିଲୁ କେତେ ମାସ କହିଲ ଆମେ ସେଠି ର ହିଲୁ ମୁଁ ଯାଇଥିଲି କେବେ ଜୁଲାଇରେ ଯାଇଥିଲି ଆ ରହିଲି କେବେ ଉଁ ଆପଳେଆଇଲି ସେଠୁ ଦଶହରା ପରେ ଆମର ରୁମ୍ ଚେଞ୍ଜ ହେଇଗଲା ମାନେ ହଷ୍ଟେଲ ଚେଞ୍ଜ ହେଇଗଲା କୋଉଠି ପଳେଇଆସିଲା କହିଲ ଥିବ ସେଲିବ୍ରେସନ୍ ମଣ୍ଡପ ଜାଣିଥିବ?
ସେଲିିବ୍ରେସନ ହଁ। ଏପଟଟା ଯୋଉ ଅ ଅ ଷ୍ଟାଡିୟମ ଯୋଉ ଯୋଉ ପୁ ଫାଷ୍ଟ ଯୋଉ ପ୍ରୟାସ ପ୍ରୟାସ କଲେଜ ଯୋଉଠି ଥିଲା। ଫାଷ୍ଟ ଯୋଉଠି ଥିଲା।
ହୁଁ ତାଙ୍କ ଛୁଆ ଯୋଉଠି ରହୁଥିଲେ ହଷ୍ଟେଲ ଛୁଆ ସେ ସେଇଠି ଆମେ ରହିଥିଲୁ ରହିଲୁ ତାପରେ ସେ ଛୁଆ ଯୋଉ ପ୍ରୟାସ ଛୁଆ ଯେତିକି ଥିଲେ ସେ ସବୁ ପଳେଇଲେ ଆମେ ଯାଇକି ସେଠି ରହିଲୁ।
ହଁ ପ୍ରୟାସ କଲେଜ ସେଠୁ ଉଠିକି ଏଁ ସେଠି ହେଇଥିଲା ଯୋଉ ଗାନ୍ଧୀ ଆଇ ଜି ଆଇ ଟି ଯୋଉ ପାଖରେ। ସେ ଗଳିରେ ହେଇଥିଲା ତାପରେ ଏବେ ଯାଇକି ପୁଣି ସଞ୍ଚିଲା ଉଠି ଯାଇଛି ପ୍ରୟାସ କଲେଜ।
ହଁ ସଂଚିଲା ବା ନେଇଗଲେ ହଷ୍ ଟେଲ ହଷ୍ଟେଲ ହଷ୍ଟେଲଟା ଉଠିଯାଇଛି ନା ମାନେ ଟୋଟାଲ କଲେଜ ଟା ମାନେ?
ହଁ କଲେଜ କ୍ଲାସ ବି କ୍ଲାସ ବି ହଉଛି ସେଠି। ଦଳା ଛକରେ ସଞ୍ଚିଲା ହଁ।
ଏବେ ଆଉ ସେଇ ଯୋଉ ଏପଟ ଆଡେ କରୁନାହାନ୍ତି ଆଗୁରୁ ଯୋଉ ଥିଲା କାଳୀମନ୍ଦିର ଆଡେ ଯୋଉ ସାଇଡରେ।
ନାଇଁ ନାଇଁ ସେଠି ଆଉ କରୁ ନାହାନ୍ତି।
ହୁଁ ଆମର ସେଇ ଟାଇମରେ ବା ଉଠିଗଲା ସଞ୍ଚିଲାକୁ। ଆମେ ସେ ତାପରେ ସେ ଯେତେବେଳେ ପଳେଇଲେ ତାଙ୍କ ହଷ୍ଟେଲ ଛୁଆ ତାପରେ ଆମେ ଯାଇକି ସେଠି ରହିଲୁ। ଫାଷ୍ଟ ଆମେ ଏପଟେ ପ୍ରୟାସ ପାଖରେ ରହୁଥିଲୁ ଯୋଉ ଗାନ୍ଧୀ ଆଇ ଟି ଆଇ ସେଇଠି ରହୁଥିଲୁ।
ହଁ ହଁ। ଦେଖିଥିଲି ମୁଁ ହଷ୍ଟେଲ ଯାଇକି ଦେଖିଥିଲି। ବଟ୍ ଖାଇବା ପିଇବାର ପ୍ରୋବ୍ଲେମ୍ ଆଉ ଯିବାର ପ୍ରୋବ୍ଲେମ୍
ହଁ ସେଇ ଯିବାର ପ୍ରୋବ୍ଲେମ ହେଲା ବୋଲି ଆମେ ଯାଉଥିଲୁ ଅଟୋରେ। ଅଟୋରେ ଯାଉଥିଲୁ ତ ବୋ ଅ ଥୋଡି ନା ସମସ୍ତେ ପଇସା ପତ୍ର ଏତେ ଦେଇପାରିବେ ସେଥିପାଇଁ ଅ ଆମେ ସାରଙ୍କୁ କମ୍ପ୍ଲେନ୍ କଲୁ ଯେ ସାର୍ ଆମୁକୁ ପାଖରେ ଦେଖି ହଷ୍ଟେଲ୍ ଦିଅନ୍ତୁ। ତାପରେ ସାର୍ ଆମୁକୁ ଦ ଶରା ପରେ ଏଠି ଦେଲେ।
ହଁ ଆଚ୍ଛା ମୁଁ ଟିକେ ୱାସରୁମ ଯାଇକି ଆସୁଛି।
ହଁ ହଁ ମୁଁ ଅଛି ଲାଇନରେ ତମେ ଯ। ହଁ ମୁଁ ଲାଇନରେ ଅଛି ତମେ ଯାଅ ଆସ।
ଲାଇନରେ ନ ଆଉ ଥରେ କଲ କରିଦେବେ। ଲାଇନରେ ଏତେ ସମୟ ରହିବେ? ଓ
ହୁଁ ଆଉ ଦି ତିନି ମିନିଟ୍ ହୁଏ। ହେଇପାରିବନି।
ହଁ ଜାମ୍ ବି ରହିଚି
ଓହୋ ଆଜି କଣ ଛୁଟି କି? ଓହ
ଛ
ଆଜି ସ୍କୁଲ୍ ବି ଛୁଟି କଣ ପାଇଁ ଆଜି ଛୁଟି କଣ ଆଜି କି?
ମ ଆ ଆଚ୍ଛା ମହର
ହଁ।
ଓ ସେଥିପାଇଁ ସ୍କୁଲ କଲେଜ ଛୁଟି, ମୁଁ କୋହୁଚି କାହିଁ ଆଜି ଛୁଟି ଛୁଆର ସବୁ ଆଜି ଯାଇନାଆ ଯେ ଆମ ସାଇ ଛୁଆରା
ହଁ ହୋଉ ମୁଁ ଆସିକି କଲ କରିଚି।
ଆଚ୍ଛା ହୋ